ୟ୍।
କଣ କରିବା ଭାଇ ଏଇଠି ବର୍ଷା ଫର୍ଷା ହଉଚି ତ। ଆଉ କୁଆଡେ ଯାଇ ଉଠି ହଉନି କଣ କରିବା ବଇଚୁ ଆଉ।
କାମ କରି ଯାଇଥିଲ ଆଜି କାମକୁ?
ହଁ କାମ ଫାମ ଆ ଯାଇଥିଲି ନା କାମକୁ ତିନି ଦିନ ହେଲା ବଇଥିଲି ଆଜି ଯାଇଚି ଆଉ।
ଅ ସକାଳୁ କଣ ଖାଇଥିଲ?
ସକାଳେ କଣ ଖାଇବା କି ଜଳଖିଆ ଟିକେ ଖାଇଥିଲୁ। ଦି ପହରେ ଭାତକୁ ଅଣ୍ଡା ଝୋଳ ଖାଇଥିଲୁ।
ହୋଟେଲ ନା ରୋଷେଇ କଲ ରୁମ ରେ?
ନାଇଁ ନିଜେ ମେଷ କରୁଚୁ ଓ ହୋଟେଲ ରୁ କୁଆଡେ କେତେ ଖାଇବୁ କିଏ ବାହାରେ ପିଲା ନେଇକି ଚଳେଇକି ବାହାର କେ କେତେ ହୋଟେଲ ରେ ଖାଇବୁ?
ତମେ କେତେ ଜଣ ଅଛ କି?
ରହୁଚୁ ତିନ ଜଣ।
ତିନି ଜଣ କଣ ତିନି ଜଣ ମିସ୍ତ୍ରୀ ନା କିଏ ମିସ୍ତ୍ରୀ ଲୋକ ରହି
ନା ନା ନାଇଁ ପିଲା ଗୋଟେ ରହୁଚି ମିସ୍ତ୍ରୀ ଗୋଟେ ଆଉ।
ଆଉ ତମେ ରହୁଚ ଆଉ।
ହଁ।
ଠିକା ଆଣି କାମ କରୁଚ?
ଠିକା ଆଣି କାମ କରୁଚୁ ପିଲା ରଖୁଚି ଆଉ। ଏଇ ଭଳିଆ ସଂସ୍ଥା ଚାଲିଚି ଆଉ କେତେ ହୋଟେଲୁ ସେମାନଙ୍କୁ ଦେଲେ କେତ ତେ ହୋଟେଲ ରୁ ଖୁଆଇବି।
ହଁ ହଁ ଆଉ ପିଲା କାହାକୁ କେତେ ନେଖା ଦଉଚ? ମୁଁ କହିଲି କାହାକୁ କେତେ ନେଖା କଣ ଦଉଚ?
ପିଲା ମିସ୍ତ୍ରୀ ନଉଚନ୍ତି ନଅଶହ।
ହୁଁ।
ଆଉ ପିଲା ଗୋଟେ ପାଆଁଶ ଟଙ୍କା ଆଉ।
ହଁ ମନେକର ସପୋଜ ଗୋଟେ ନୂଆ ପିଲାଟି ଆସିବ। ସେ କେତେ ଟଙ୍କା ପାଇବ? ପୁରା ନୂଆ ପିଲାଟି ବି ଆସିବ। ସେ କିଛି କାମ ଜାନି ଶିଖିବାକୁ ଯିବ।
ତଥାପି ଶିଖିବାକୁ ଆଇଲେ ବି ଏବେ ଚାରିଶହ ହେଇଗଲାଣି।
ଚାରିଶ ହେଇଗଲାଣି? ହଁ ଅଁ ଭଲ ତା ହେଲେ ଆଗରୁ ପିଲା ଦୁଇଶହ ଦେଢଶହ କୁ ହଇରାଣ ହଉଚି ନାହିଁ କି?
କିଏ ଅଛି ଦି ନଜରରେ ଭାଇ କହୁନ ପିଲା ଗୋଟେ ଯୋଡେ।
ହଁ ଅଛନ୍ତି ଆମ ଗାଁ ରେ ବୁଲଚନ୍ତି ଢେରେ ପିଲା ଦେଖିବା ବୁଝିକି କହିବା ଆଉ। କେତେ ଜଣ ଯିବେ?
ନାଇଁ ଭାଇ ଯଦି ଆସିବେ ମାନେ ଏମିତି ଅଧା କାମ କରିବେ ପଳେଇବେ କାମ କଷ୍ଟ ଲାଗୁଚି। କିଛି ନହେଲେ ବି ଗୋଟେ ଆସନ୍ତୁ ଦଶ ପନ୍ଦର ଦିନ ଭଳିଆ ଆସନ୍ତୁ।
ନାଇଁ ନାଇଁ ସେ ଯେହେତୁ ନୂଆ କାମ କରୁଚି ଏମିତି ପ୍ରୋବ୍ଲେମ ବି ହେବ। ହେଇ ହେଇ ମାନେ ମୋ କଥା କି ହେଇ କାମ ପାଇଁ ଯିଏ ଆ ଭାଇ ବୁଲା ପିଲାକୁ ଦେଖି ଛାଡିବି ଆଉ ଅନ୍ୟ ମାନ ପିଲା କାଇଁ ଛାଡ଼ିବି କି? ଯାର ଗୋଟେ ଇଛା ଯାଉ ଆପଣ କୁ ଯୋ ଯାଉଥିବ ଏମି ନା ଦିନ ହାତେ ଯାଉ ଯଦି ତାକୁ ଭଲ ଲାଗୁନି ଯିବ ମାଆ ବାପାଙ୍କ ଯା ଇଚ୍ଛା ଥିବ। ଆଉ ପୁରା ନୂଆ ପିଲା କାଇଁ ଛାଡିବି କି ଯାର ଇଚ୍ଛା ନଥିବ ତାକୁ ଛାଡିଲେ ହବ କି?
ହୁଁ ତା ପରେ ତମେ ଯୋଉଟା କହିଲନି କି ପ୍ରୋବ୍ଲେମ ଟା ଦେଖେଇବ ହେ ନୂଆ ନୂଆ ସେ ପ୍ରୋବ୍ଲେମ ପାଇଁ ପା ଛି ସଲୁସନ ଅଛି ମୁଁ ଏୟଆ କହୁଛି ତମକୁ।
ଓହୋ।
ନୂଆ ପିଲା ଧର ଯିଏ ଆଇବ ତା ପାଇଁ ବାଲି ସିଏ ବୋହିବନି। ସେତେବେଳେ ରେ ଥିଲା ବାଲି ବୋହୁଥିଲେ। ନା ନା ନାଇଁ ଆଉ ସେତେବେଳେ ଥିଲା ବାଲି ବୋହୁଥିଲେ ତା ଏବେ ବାଲି ଲୋକ ଲୋକ କରିକି ମୁଁ ପକେଇ ଦଉଚି। ଖାଲି ଗୋଟା ଟେ ଏଁ କଣ ବାଲି ମସଲା ଫେଣ୍ଟିବ ଆଉ କଣ ସେ ଟାଇଲ ଫାଇଲ ଟିକେ ବଢେଇବ ଆଉ ଏତିକ ହିଁ କାମ ବା।
ହଁ ହଁ
ଏତିକି କାମ ଆଉ ନହେଲେ ବାଲି ସେତେବେଳେ ଯୋଉ ବାଲି ବୁହା, ସିମଟ ବୁହ, ଏତେ ଯୋଉ ପାଲା ହଉଥିଲେ ଏମିତି ଆଉ ନାହିଁ ଆଉ, ସେଟା ଉଠିଗଲାଣି। କେବଳ ଫେଣ୍ଟିକି ମତେ ହେଇ ଯୋଉଠି ସେଇଠି ଫେଣ୍ଟିକି ଖାଲି ଦବା ପାଇଁ ମୁଁ କହୁଛି ଚାରିଶ ଲାଖେ
ହଁ ହଁ ହଁ
ହୁଁ ଆଉ ସେଇ ସେଇଥିପାଇଁ ତ କହୁଛି ଏତିକି ଯଦି ସୁବିଧା ଦେଇକି ଦଶ ପନ୍ଦର ଦିନରେ ନ ରହିବେ ତାହାଲେତ ତାହାଲେ ତ କିଛି ଲାଭ ନହିଁ ନା କାମ କରିକି।
ହଁ ହଁ ହଁ ସେଇଟା ଏ ଗୋଟେ କଥା।
ହୁଁ
ତାହେଲେ ଏବେ କୋଉଠଟି ତାହେଲେ କାମ କରିଦ ପିଲାଙ୍କୁ ପୁଣି ପଚାରିଲେ ପୁଣି କହିବା।
ଏଇଠି କଟକ ପଟେ ତିସୁଳିଆ କେତେବେଳେ ଭୁବନେଶ୍ୱର। ସେମିତି ଆଉଉ ଆଉ। ହଁ କହିବ କଣ ଦେଖିବ ପିଲା ତ ବୁଲୁଛନ୍ତି କହୁଛ ହେରା କଣ କରୁଛନ୍ତି କି? ଆସିବ କାମ କରିବେ ଯିବେ ପଇସା ନେବେ କଣ?
ହଁ ହଁ ହଁ ଡେଲି ତ ଦିନ ଗଲେ ଦିନ ପଇସା ତମେ ପାଇବ ଆଉ ନା କଣ?
ହୁଁ
ଆଉ ଏତିକି ସେମାନ ହଁ ବାକି ବାକି କଥା ହେତିକି ସେମାନେ ନା ଯଦି ବିଲ ଆଡି ଧର କାମ କରୁଥିବେ ଗାଁ ପଟରେ ରହିକି ଆଉ ସେମାନେ ନାହାନ୍ତି। ଧର ବିଲ ଆଡି କାମ କରିକି ଯାଉଥିବେ ଘରକୁ ଯାଉଥିବେ ନ ଆଡକୁ ଆସୁଥିବେ। ସେମାନେଙ୍କୁୁ ଯଦି କହିବା ବୋଲେ ସେମାନେ ଆସି ପାରିବେନି କାହିଁକିନା ମୁଁ ଜାଣିଛି ସେମାନେ ନୟାଗଡରେ ଯିବା ଆସିବା କରିବେ କାମ କରିବେ ଘରେ ଆଇିଲଲେ ରୋଷେଇବାସ କରିବାକୁ ପଡିବନି ତାଙ୍କ ଦେଇକି ଏଇଭଳିଆ କାମ।
ହଁ
ଆଉ ଯୋରା ଏବେ ଧର ନୂଆ ପିଲା ବୁଲୁଥିବବେ ଦଶମ ଶାରି ଥିବବେ ଏବେ ଏବେ ତ ମାନେ ପାଠ ପଢା ସାରିଯିବଣି, କିଛି କାମ ଆଉ ପଢୁନଥିବେ କି କରିନଥବେ ଏଇଭଳି ଆଉ
ହଁ ଅଁ
ଏଇ ଭଳିଆ ପିଲା।
ହଁ ସେଇଭଳିଆ ପିଲା କୁ ଦେଖିବା ଆଉ ଦେଖିବି ଯିମି ତମକୁ ଜଣେଇବୁ ଆଉ
ହଁ ମତେ ଟିକେ କାଲି ଭିତରେ ତାହେଲେ ଜଣେଇକି କହିବ ଆଉ, ଆଉ ତମ ଖବର କଣ ଟିକେ ମତେ କୁହ ଭାଇ ଏତେ ଦିନ ପରେ କଲ କରିଛ ତମ ଖବର କ ଟିକେ କହିଲ ଆଗ?
ଅଛି ଏଠି ଗାଁରେ ଥିଲି ଅଛି, ଅଛି ଗାଁରେ ଆଉ ଅଛି ଗାଁରେ ଗୋଟେ ବୁଝିଲି ଗୋଟେ କପାନୀ କହିବି ତ ସେଇ ସକାଶେ ସାଠିପିକେଟ ବାହାର କରିକି ଆଇଁଲି।
ହୁଁ ଉଁ
କାଲି ଦେଲେ ହବ, ସେଇଟା ହେଇଯିବ ଆଉ
ଆ ପାଠ ପଢ଼ୁଛ?
ହଁ ଅଁ ପାଠପଢା ସରିଲାଣିିମ, ପାଠପଢା ପ୍ଲସ ଥ୍ରୀ ସାରିକି ଅଛି ଗାଁରେ ତିନି ବର୍ଷ ହେଲାଣିି, ତିନି ଚାରି ବର୍ଷ ହେଲାଣି।
ବିଟ ବିିଟ କରୁଥିଲ ବା ଭାଇ ନା କଣ କରୁଥିଲ?
କଣ କହିଲ?
ବିଟ ଫିଟ କଣ କରୁଥିଲ ବା, ନା କଣ କରୁଥିଲ?
ନା ମୁଁ ମୁଁ ଖାଲି ଗ୍ରାମୁଏସନ୍ କମ୍ପ୍ଲିଟ୍ କରିକି ଅଛି।
ଓ ଆଛା ଆଛା, ଆଉ ଗ୍ରାଜୁଏସନ ବୋଲେ ତାହାଲେ ଏଇ ଦେଖିଦେଲେ ତ ସେ ଦେଇ ପାରିବେ।
ହଁ।
ଏ ତୁ କୋଉଠି କୋଉ କମ୍ପାନୀ ମୁଁ ଯୋଉ ଭୁବନେଶ୍ଵରରେ କି?
ନା ମୋ ଆମ ଗାଁରେ କାମ।
କାମୁଡେ
ଏଇ ଆମ ଗାଁରେ ଗା- ଆଉ କୁହ ନା।
ସଂ ସଂସ୍ଥା ଚାଲୁ। ଆଉ ଏ ଯୋଉ କହିଲ ଆମ ଯୋଉ ଯାଇଥିଲ କି ଯାଇ ଆ ଆମ ଯୋଉ ଏ କ୍ରିକେଟ୍ ପଡିଆ ଆଡେ ଯାଇଥିଲ କି ଆମ ପଦା ଆଡେ। ଏପଟେ ଗଛ ଲଗେଇଥିଲି ଦେଖିଚ ଆ କାଶିଆ ଗଛ ଲଗେଇଥିଲି ଶଏ ଉ ଖଣ୍ଡ ହବ ସେଟା ନେଲେଣି କି, ଲୋକ ହାଣି ଗଲେଣି, ଟିକେ ଯାଇନି ଟିକେ ଯିବକି ଭାଇ?
ନା ନାଇଁ ଦେଖିନି ଦେଖିନି ତାହେଲେ କୋଉଠି କୋଉଠ କହିଲ?
ଆମର ପଡିଆକୁ ଯାଉଚ ଖେଳିବାକୁ ସେଇ ଯୋଉ ପଛ ହଁ ହଁ ସେ ଯୋଉ ପଛ ପଦା ଟା ଯୋଉ ଆକାଶୀ ଗଛ ସେରା ଆମରି ବା ଲାଗିଚି। ଯୋଉ ପଛପଟ ପଦା ଟା
କାହାର?
ଆମର ଲଗେଇଚୁ ବା ଶହେ ଖଣ୍ଡ ଗଛ ଲଗେଇଚୁ ଆକାଶିଆ ଗଛ।
ଯୋଉ ପ-ପଦାଟା କୋଉଠି ତୋମ ପଦାଟା?
ହେଇ ଯୋଉ ଯୋଉ ପଡିିଆକୁ ଯାଉଚ ଖେଳିବାକୁ
ହଁ।
ସେଇ ତାର ଯୋଉ ପଛପଟ ଯୋଉ ଅଛି ମହୁଲ ଗଛ।
ଓହୋ, ହଁ, ହଁ।
ହଁ, ହଁ ସେଇପଟେ ଲଗେଇଚି ଶହେ ଖଣ୍ଡ ଗଛ ଟିକେ କାଲି ଆଡକୁ ଯିବ କି ଗଛ ଗୁରା ଲଗେଇଥିଲି ବ। ମୁଁ କଣ କରିବି ଆଉ ପଦ ଟା ପଡିଚି ଖାଲି।
ଓହୋ, ହଁ, ହଁ ଏ ଆଛି ତ।
ଅଛିକି? ଖାଲି ଏହିଆ କହୁଚି ଖାଲି ଟିକେ ଯାଇକି ବୁଲିଆଇବ କଣ କି ଲଗେଇ ଦେଲି। ଅଁ, ପଦା ଟା ଫାଙ୍କା ଏମତି ପଡୁଥିଲା ମୁଁ କହିଲି ଫାଙ୍କାରେ କଣ ରହିବ ତାକୁ ଗଛ ଲଗେଇ ଦେଇଚି।
ନା ମୋ ଅଛି, ଅଛି, ଅଛି, ଅଛି କିଛି ହେଇନି।
ନା ଏ କଣ କି ସେପଟ ଲୋ କୋଡା ଯାଇକି ମେଢା ଫେଢା ଅ, ହା ହାଣିିକି ଏଇ କଞ୍ଚା ଆଣି ଧରିକି ପଳେଇ ଆସୁଛି। ଶୁଖିଲା କାଠ ହାଣିଦେଇଛି ଗୋଟେ ଅଲଗା ଗଛ ଗଲା ନା। ଶୁଖିଲା କାଠ ଆଣିଦବ। ଧରିକି ପଳେଆଇବ ସିଏ ଅଲଗା ଏଇ କଞ୍ଚା ଗୁଡା ଧରିକି ହାଣିକି ଧରିକି ପଳେଇଆଉଛନ୍ତି ନା, ସେଇଥିପାଇଁ କହିଲି ଟିକେ ଭାଇ ଯାଇ ଥାନ୍ତ ଟିକେ ବୁଲିକି ଟିକେ ପଳିଆଇଥାନ୍ତ।
ହଁ ନାଇଁନ ହେରା ଅଛି ନେଇ ନାହାନ୍ତି କିଏ ଅଛି।
ଦେଖିଚ ନା, ହଁ ହଉ ଭାବିଚି ଅ, ଆ, ଏପ ଏପଟ ପଦାଟା ରେ ଆଉ ଗୁଟେ ଅଛି ଆମର ଏପଟେ ହିଡ ପଦା ଆଉ ଗୁଟେ ଅଛି ତ। ଏଇଥର ଗଲେ ଭାବୁଚି ଏଇ ବର୍ଷା ସିିଜିନ ଏବେ ଡଲ ସିିଜିନ ଏ କାମ ଫାମ ଏବେ ନାହିଁ ଆଉ ନା ଏବେ ଘ ବସ ଏଣୁ ମୋତେ କାଇଁକି ନା ବରଷ ଏଠାକୁ ଏବେ ବ-ଜଭରି ବନ୍ୟା ହଉଚି ପାଣି ଫାଣି ହେଇଗଲାଣି ଏ ଯାକ କଟକ ଯାକ ପାଣି। ଆଉ କୁଆଡେ ଯାଇ ଉଠି ବସି ହଉନି ପିଲା ଯୋଉ ଧରିକି କାମ କରୁଥିଲି ଭାବିକି ପଳେଇଲେ ଗାଁକୁ।
ଓ ହୋ, ହଁ।
ଆର ମାସ ଆଡକୁ ଯିବାର ଅଛି, ଆର ମାସ ଆଡକୁ ତଥାପି ଏ ମାସ ନୁହଁ ଆର ମାସ ଆଡକୁ ଯିବାକୁ ଅଛି।
ହଁ।
ଯେ ପିଲାରାରା କହୁଛନ୍ତି ପଳେଇବେ ବୋଲେ ଯେ ମୋର ଥିଲା ଆର ମାସ ଆଡୁ ଯିବାକୁ ଯେ ପିଲାରା କହୁଛନ୍ତି ପଳେଇବାକୁ। ମୁଁ କହିଲି ହଉ ଯଦି କହୁଚ ତୋମେ ପଳେଇବ ପାଣି ଫାଣି ଯିବାକୁ ଇଚ୍ଛା ଲାଗୁନି। ଏ ଆମକୁ କହୁଛନ୍ତି ଭାଇ ପଳେଇବା ପାଣି ହେଲାଣି ପାଣି କମିଲେ ଆଇବା ବୋଲି।
ହଁ, ହଁ କାମ କରିବାକୁ ଟିକେ କିଛି କିଚା ହଉଥିବ ଆଉ ଭଲ ନଥିବ।
ଟିକେ କଣ ଯିବା ସାଇଡ୍ ଉପୁରୁକୁ ଟିକେ ଯିବା ଆସିବାକୁ ଟିକେ ପିଲାଙ୍କୁ ଭଲ ଲାଗୁନି ଆଉ କଥା ହଉଚି ଏଇଆ ଯେ ହଁ,
ଜିନିଷ ପତ୍ର ସଜ ସାମାନ ନେଇକି
ଆଉ ଏଥର ଗଲେ ସେପଟ ବିଲ ଟା ସେପଟ ବିଲ କାମ ଚାଲିବ ବ୍ୟଉସା ବ୍ୟଉସି ତୁଣ୍ଡିଆ ମାରା ହବ ବିଲ କାମ ହେଲା ସେପଟେ ପଦା ଟା ଲଗେଇଛି ସେ ଗଛ ବା ଦେଖିବି ଏପଟେ ଆଉ ଗୋଟେ ହିଡ ପଦା ଅଛି ଏପଟ ଗୁରା ଭାବିଛିି କଣ ଟିକେ ଫସଲ ଫସଲ ଲଗେଇବା ଯଦି କିଛି କାମ ନ ହବ ଏପଟେ ହେପଟେ ହେଲେ ଯାଇକି କରିଲା ନା
ହଁହଁ ଏଇଟା ବି ଠିକ କଥା। ସେଇଆ କର।
ଆଉ ଚାଲୁନ ନହେଲେ ମିଶିକି ଲଗେଇବା ଫସଲ ଯୋଉ ଆମ ପଦାଟାରେ। ତମେ ଇନଭେଷ୍ଟ କରିବ କେତେ କି ଟଙ୍କା ଦି, ଚାରି ହଜାର ନେଖା ଇନଭେଷ୍ଟ କରିବା।
ହଁ, ଲଗେଇବା ନହେଲେ ଆସ ଗାଁ କଥାବାର୍ତା ହେବା, ଆଣିକି ଲଗେଇ ଦବା ନହେଲେ।
କହିଲେ କଣ ତମେ ଜଏନ୍ କରିସାରିଲଣି କି?
ହଁ, ହେଇଯିବ ତ କାଲି ନେଇକି ଦେଲେ ଆଉ ମାସ ପରେ ରେଜଲ୍ଟ ବାହାରିବ ଆଉ।
ମାସେ ତ ଅଛି ନା, ମାସେ ଭିତରେ ତମେ ଏଠି ଟଙ୍କା ତିନି, ଚାରି ହଜାର ଇନଭେଷ୍ଟ କର ଆମେ ଯାଇକି ଫସଲ ଲଗେଇବା। ମୋ ପଦାରେ ତ ଲାଗୁ କିଛି ମୁଁ କଣ କହୁଛି ପଦାରେ ଲାଗିବ ଫସଲ ହବ ଯାହା ହବ ତମର ଅଧା ମୋର ଅଧା।
ହଁ, ହଁ, ହଁ।
କାହିଁ କହିଲ ଭାଇ ଏବେ ଯୋଉ କଟକ ପଟେ ମୁଁ ଦେଖିଲି ଯାଇକି ଯାଇଥିଲି ଗୋଟେ ଦୋକାନକୁ ଫଳ ଯେ ଶଳା ଜଭରି ବାଇଗଣ ଗୁଡା ଜଭରି ମାନେ ବେପାର କରୁଥିଲେ। ପରିବା ଉପରେ ସବୁ ବେପାର ହଁ।
ତାହେଲେ ଲଗେଇବା ବର୍ଷା ଦିନ ହେଲେ ଦେଖିବା ଲଗେଇଦବା କଉଠି ଖଣ୍ଡେ ଗୋଟେ ସବୁ ଥୀରୁ ଟିକେ ଟିକେ କିଣା ବିିକା ନହେଲେ ଖାଇବାକୁ କିଣା ବିକା ନହେଲେ ସେ ଦିନ ଖାଇବା ପିଇବାକୁ ଚଳି
ହଁ, ହଁ ହେତିକିରେ ହେଇଯିବ ଖାଇବା ପିଇବାକୁ ତ ଢେର ହବ।
ହଁ, ପରିବା ପଇସା ଟା ହେଲେ ରହିଯିବ।
ହଉ କହିଲ ଖାଇବା ପିଇବାକୁ ହେଲେ ତଳୁତ ଖାଉ ଧ ଯି ଆ ଆଳୁ ପିଆଜ ଆଉ ସେରାକ ଆଉ ଲଗେଇଆ ହବ କି? ସେଟାକ ଆମ ଦ୍ଵାରା ସେଇଟା ବହୁତ ସେଟା ବହୁତ ଯତ୍ନ ପାରିବା।
ମେନ୍ ଗ୍ରୀନ ପାରିବ ତିକ ହେଲା ନା ପଇସାଟା।
ହଁ ସେଇଟା ହଉଛି ପଇସା ଟା ନା ଆଉ ଏରା କଣ ଏଇ ଏରାକୁ ଲଗେଇଲେ ଏରାକ ଯ ଯତ୍ନ ବହୁତୁ ସେଟା ଯତ୍ନ ନହିଁ ବର୍ଷା ହୁଁ ପଇସା ଅଧିକ।
ଶୀତ ଦିନକୁ ଘରେ
ହୁଁ ତାପରେ ସେଟା କଣ ଏବେ ବର୍ଷା ଦିନୁ ପାଣି ଫାଣି ବେଶୀ ଦବାର ନାହିଁ ତମେ ଜ ନଜ ଗଛ ଲଗେଇଦେଲ ତ କେତେ ଦିନ ଯାଇକି ଟିକେ ଦେଖିଦବ ବୁଲିକି ଟିକେ ପଳେଇଆସିବ ସିଏ ଚାଲିଯିବ। ଆଉ ତମେ ଗୋଟେ ଇନଭେଷ୍ଟ କର ତିନି, ଚାରି ହଜାର ମୁଁ ଗୋଟେ କରୁଚି ତିନି, ଚାରି ହଜାର କାରଣ ବଡ଼ ପଦାଟା ତ। ମୁଁ ଯଦି ଏକୁଟିଆ ଯଦି ଏଇନା ଇନ୍ କରିବ ନା ଟଙ୍କା ଟିକେ ପଳେଇବ ମୋର ଟିକେ ନାହିଁ ଏନା ସେଦିନ ରହିଚି ନାହିଁ ତ ପଇସା ପତର।
ହଁ, ଏଥର ଡଲଚିନ୍ ଆସିଲା ଆଉ ଦେଖାଆଁ ଲଗେଇଦବ
ଆ ଇଏ ଯୋଉ ବିଲେ ବିଲ ସର୍ଭେ କାମ ଗୁଡା ଆସୁଛି ମତେ ଟିକ ହେଲେ ନହେଲେ କହିବ ହେଲେ ହଉ ଯୁଆଡୁ ହେଲେ
ହଁ, ସରି ଗାଁକୁ ଆସିଲେ ବର୍ଷା ଯଉ କାମ କର ପିଲାକୁ ଭଲ ଲାଗୁନି ଗାଁକୁ ଆସି ଅଧେ କାମଟା ହେଲେ କରିଦେବ।
ଆଉ ସେ ତମ ସାନ ଭାଇ ଭାଇ ଏଥରେ ଜାଣିଛନ୍ତି ଅଧିକ ବୁଝାବୁଝି କରୁଛନ୍ତି।
ହଁ, ସିଏ ବୁଝାବୁଝି ହୁଅନ୍ତୁ ମୁଁ ତାଙ୍କ ହାତରେ କଥା କରିବି ତମ ତାଙ୍କ ହାତରେ କଣ୍ଟାରେ ରହିବି ତମେ ତମର ରହିବ ଆଉ ମୁଁ କହୁଥିଲିି ତ ଭଲ ଲାଗି ମୁଁ ପାଣି ଲାଗୁ ମୋ କାଦୁଆ ଭଲ ଲାଗୁଛି ହେଇକି ସିଏ ଆମ ପୁଅଟା ମୁଁ ବିଲ ବାଡ଼ିକି ଟିକେ କାଦୁଅ ଫାଦୁଅ କୁ ଯାଇନି ଏଇଥିପାଇଁ ମତେ ଟିକେ ସୁଟ୍ କରୁନି ଖଣ୍ଡା ଆଉ।
ଆଚ୍ଛା ଆଚ୍ଛା ହ ଆଉ ବୁଝା ବୁଝି କରୁଛ ତମ ହେଇଆ କହୁଛ ତମ ତମ ଭାଇ କିି ଟିକେ ପଚାରିବ ସେ ଯୋଉ ବିଲ ଏଇ ଆମର ସର୍ଭେ କାମ ଗୁଡା
ହଁ ଏଠି ଗଲାଣି ଘରକୁ ଏଠି ଗଲାଣି
ଥିଲେ କି ତମ ପାଖରେ?
ନାଇଁମ ଗାଡି ନେଇକି କୁଆଡେ ଯାଇଥିଲା ଯଦି ଗଲା ଆ ରୋଡ ସାଇଡରେ ବସିଚି ତ।
ଆଚ୍ଛା ଆଚ୍ଛା ହଁ ମତେ ଟିକେ ସେଇଥିରେ ଟିକେ ଜଣେଇବ ଟିକେ ଭାଇ ହାତରେ କଥା ହେଇକି ଆଉ। ଏବେ କଣ ଏବେ କଣ ଷ୍ଟାର୍ଟ ହେଇଯିବ ବା।
ହଁ ଏବେ ଷ୍ଟାଟ ହବ ଧାନ ଏବେ ଲାଗିଯାଉ ଦି ମାସ ପରେ ଷ୍ଟାର୍ଟ ହବ ଆଉ। ଆଉ ଦି ମାସ ପରେ ଷ୍ଟାର୍ଟ ହବ। ହ ଏଇ ଯୋଉ ଧାନଟ ଟିକେ ଟିକେ ବଡ ହେଇଗଲା ଆଠୁ ଆଠୁ ହେଇଗଲାଠୁ
ଆଚ୍ଛା।
ହେଇ ଘାସ ଭାତ ଟିଫିନ୍ ନେଇକି ଯିବେ କାମ କରକି ଆସିବା ଆଉ କଣ।
ଆ ଭାତ ଟିଫିନ୍ ନେଇକି ଯିବାକୁ ପଡିବ ନାଇଁ କି?
ହଁ ସାପ ସୂପା କୁ ଟିକେ ଭାରି ଭୟ ପ୍ରବଳ ସାପ ସୁପା ଗୋଧି ଭାରି ଭୟ।
କଁ କର୍ମ କରିବାବେଳୁ ଆଉ ସାପ ସୁପା ଦେଖିଲେ ଆଉ । ଯାହା ତମ ଭାଗ୍ୟରେ ହେବ ଆଉ।
ସାପ କାମ କଣ କଣ ମେଡିକାଲ୍ ରେ ପହଞ୍ଚା ତମେ ଯୋଉ ଭିତରେ କାମ କରାଯିବ ସେଠ ମେଡିକାଲ୍ ରେ ପହଞ୍ଚ ମରିଯିବ
କହିଲି ଯେ ବୋଧେ ତମେ ଯାଉନ ମୁଁ କିଏ
ହଁ ଏତେ ଏତେ ଭିତରେେ ବସିକି କାମ କରିବ ସେ ଆଖ ପାଖ କିଛି ନଥିବ।
ତମେ ତ ଗାଡି ଥିବ ଗାଡି ପାଖକୁ ଆସିଲା ବେଳକୁ ତମେ ବେହୋସ ହେଇଯାଇଥିବ। ମେଡିକାଲ କେତେବେଳ ଜୀବ ଗାଡି ଗୋଟୋ ଥୋଇକି କୁଆଡେ କୁଆଡେ ଭିତରେ ବସିବା ଠିକ ଠିକଣା ନାହିଁ। ଆଗକୁ ଆଗକୁ ଆଗକୁ ଆଗକୁ କରିକ ଚାଲିବ